ହାଲୋ।
ଆଜ୍ଞା କଣ କରୁଥିଲ ତମେ?
ହଁ ବସିକରି ଆପଣ କଲ୍ ଯେହେତୁ କରିନଥିଲେ ବସିକରି ଇନଷ୍ଟା ଚଲାଉଥିଲି ମୁଁ।
ଆଚ୍ଛା ଆପଣ ଇନସଷ୍ଟାଗ୍ରାମ ଚଲେଇବାକୁ ବୋଧେ ବହୁତ ଭଲ ଲାଗେ ତମକୁ ନୁହଁ।
ନିଶ୍ଚୟ ନିଶ୍ଚୟ ଟିକେ ମାନେ ଦେଖୁଛି ସବୁ ନୂଆ ନୂଆ ଜିନିଷ ସବୁ ଦେଖୁଛି।
ତମେ ଯଦି ସେଇ ସମୟଟା ପାଠ ପଢ଼ା ରେ ଲଗେଇବ ତାହେଲେ ତମେ ବି ଆଜି ଗୋଟେ ଆଇ ଏସ୍ ଅଫିସର ହେଇକି ବାହାରିପାରିବ।
କିନ୍ତୁ କଥାଟା ଏୟା କି ମୋର ଆଇ ଏସ୍ ଅଫିସର ହେବାର ଇଚ୍ଛା ନାହିଁ।
ସେଟା ବା ଆପଣଙ୍କ ଇଚ୍ଛା ନା ସେଟା ଥୋଡି ନା ମୁଁ କହିବି ମୁଁ ଆପଣଙ୍କୁ କଁ କହିଲ ସଜେସନ ଦେଲି ତାପରେ ଆପ ଆପଣଙ୍କ ଇଚ୍ଛା ଆପଣ ଯାହା କରିପାରିବେ।
ନିଶ୍ଚୟ ନିଶ୍ଚୟ ଆପଣ ସଜେସନ ପାଇଁ ବହୁତ ବହୁତ ଧନ୍ୟବାଦ।
ନହଲେ ଆପଣ ପୁଣି କେମିତି କପିଳେଶ୍ୱର ରେ ଘରର ପାଖକୁ ଯିବେ ‌।
ହୋ ହୋ- ନୁ-ନୁ ଶୋଇବା ସମୟରେ ଏସବୁ କଥା କାଇଁ କହୁଛନ୍ତି ମତେ ନିଦା ଭଲସେ ହବନି।
ସେଥିପାଇଁ ‌ତ କହୁଚି ଆପଣ ଟିକେ ଚେଇଁ କି ମୁଁ ଆପଣଙ୍କୁ ଆଉ ପରେ କେବେ ଗୋଟେ ପ୍ର ଫୋନ କରି ପାରିବି ନା।
ହୁଁ ନିଶ୍ଚୟ ନିଶ୍ଚୟ।
ଆଜ୍ଞା ଆଉ ଆପଣଙ୍କ ଯୋଉ ସାଙ୍ଗ ଅଛନ୍ତି ଆପଣ ଯାଇଥିଲେ ଯେ ସାଇକେଲଟିକୁ ବନେଇବା ପାଇଁ। ମୁଁ ଶୁନିଲି କାଳେ ଆପଣ ସାଇକଲ ର ଆଜି ଟାୟାର୍ଟାକୁ ଚେଞ୍ଜ କରୁଛନ୍ତି ପୁରା।
ନିଶ୍ଚୟ ନିଶ୍ଚୟ ସେଠାରେ ଚେଞ୍ଜ କଲି ଏବଂ ବହୁତ ପଇସା ମୋର ସେ ନେଇଗଲା।
କେତେ ପଇସା ଆପଣଙ୍କର ନେଲା କାହିଁକିନା ମୋର ବି ଟିକେ ଖରାପ ଅଛି ଟାୟାର ମୁଁ ବି ଚେଞ୍ଜ କରିବି।
ମୋର ଦୁଇଶ ଟଙ୍କା ନେଇଗଲା।
ତ ମୋ ଗାଡ଼ିରେ ବି ଦୁଇଶ ଟଙ୍କାରେ ହେଇଯିବ।
ମୋର ସାଇକଲ ଥିଲା ସେଥିପାଇଁ ଦୁଇଶ ଟଙ୍କା ନେଲା ଆପଣଙ୍କର ହୁଏତ ଅଧିକ ଟଙ୍କା ନେଇପାରେ।
ଓହୋ ଏମିତି କଥା କି ମାନେ ସେ ସାଇକେଲ ଗାଡ଼ି ଭିତରେ ତଫାତ୍ କରୁଛନ୍ତି ନୁହଁ।
ନିଶ୍ଚୟ ନିଶ୍ଚୟ ଆମେ ଯଦି ଆପଣଙ୍କ ଭିତରେ। ଆମେ ଯଦି ଆପଣଙ୍କ ଭିତରେ ଆଉ ବିମଲ ବାବୁଙ୍କ ଭିତରେ ଯଦି ଆମେ ପାର୍ଥକ୍ୟ ଆମର ଆଣିପାରିବା। ତେବେ ଏଥିରେ କଣ ପାଇଁ ନୁହେଁ।
ଆଣିବା ହେଲେ ତ ମୁଁ ବି ଆପଣଙ୍କ ଭିତରେ। ଆଉ ଆହ ଆଉ ମୁ ଯୋଉ ଦାଢ଼ିଆ ଭାଇଙ୍କ ଭିତରେ ବି ପାର୍ଥକ୍ୟ ଆଣିପାରିବି ମୁଁ କଣ ଆଣୁଛି କି?
ଆଉ ସେଥେରେ ପାର୍ଥକ୍ୟ କଣଟା ଆଣିବାର ଅଛି।
କମ୍ପେଆରିଜନ୍ ତ ନାହିଁ ଛାଡ଼ ମୁଁ କଣ କହିବି।
ସେଇଟା ତ ଠିକ କଥା।
କେଉଁଠି ଆମର ହୀରାକୁ କେଉଁଠି ଆମର ସୁନା। ସୁନା ତ ନୁହଁ ଛାଡ଼। କୋଉଠି ଆମ କୋଇଲାକୁ କୋଉଠି ଆମର ଲୁହା।
ଆପଣ ମତେ କୋ କୋଇଲା ବୋଲି କହୁଛନ୍ତି।
ନାଇଁ ଆପଣଙ୍କୁ ମୁଁ କୋଇଲା କହିପାରିବି ନା କଣ?
ଆଉ ତା ମାନେ ଅ ଆପଣ ମତେ ଲୁହା ବୋଲି କହୁଛନ୍ତି।
ନା ଆପଣଙ୍କୁ ଲୁହା ତ ମୁଁ କହିପାରିବି।
କେବେ କଣ ପାଇଁ କହିପାରିବେ?
କାହିଁକିନା ଆପଣ ଲୁହା ନା ବହୁତ କାମରେ ଆସଛନ୍ତି ଆଉ ଶକ୍ତ ଆପଣ ମଧ୍ୟ ଏତିକିି ସହି ଦେଲେ ଆପଣ।
ଓହୋ ଆଛା ଆଛା।
ହୁଁ ହୁଁ ହୁଁ ଆଉ ଆପଣ ଆଜି କଣ ଖାଇଲେ?
ଆଜ କଣ ଖାଇଲି ଆଜି ଆଜି ମୁଁ ଖାଇଲି କଣ କହିଲ ଆଜି ଆମର ଭୋଜି ଆସିଥିଲା ତ ସେଥିରୁ ଖାଇ ଖାଇଥିଲି ଆଜି ମାନେ ଆଜି ବହୁତ କିଛି ଖାଇଥିଲେ ରୁଟି ଖାଇଥିଲି ତା ସହ ମୋଟ ତନ ତନ ମତେ ଭଲ ଲାଗେନି ସେଥିପାଇଁ ଚିକେନ ଖାଇଥିଲି ଏବଂ ତା ସହ ଚୁଙ୍ଗୁଡ଼ି ଝୋଳ ଖାଇଥିଲେ? ଏବଂ ତା ସହ ପନିର ଖୁସ୍ ଖୁସ୍ କୁ ପାମ୍ପଡ଼ ଏବଂ ସାଲାଡ଼।
ତାହାତ ବହୁତ ବଢ଼ିଆ ଖାଇବା ଆପଣ ଖାଇଛନ୍ତି ଆପଣ ଏତେ ଭେରାଇଟିରେ ଖାଇଛନ୍ତି ବୋଲି କହିନାହାନ୍ତି ତ?
ହଁ ଏଇ ହଠାତ୍ ଖାଇଲେ ତ କହିଥାନ୍ତି ଆଉ କିପରି କେତେବେଳେ ଆଉ।
ତମେ ତ ଏକଲା ଏକଲା ଖାଇଦେଲ ମୋତେ ତ କାହିଁ ଡାକିଲ ନାହିଁ?
ଆପଣ ନିରାମିଷ ଲୋକନା ତେଣୁ ଆପଣ କେମିତି ଡାକିଥାନ୍ତି।
ନାଇଁ ମୁଁ ତମ ପାଇଁ ଥରେ ଆମିଷ ଖାଇ ଦେଇଥାନ୍ତି ମୁଁ କଣ ତମ ପାଇଁ ଗୋଟେ ଆମିଷ ଖାଇପାରିବିନି। ତି କଣ ବନ୍ଧୁିତା ଥିଲା ଆମର।
ଓହୋ ସେଇଟା ମୁଁ ଜାଣିନଥିଲି ଜାଣିଥିଲେ ନିଶ୍ଚୟ କହିଥାନ୍ତି।
ଏବେ ଜାଣିଲେ ଏବେ ଯେବେ ଆଗକୁ କିଛି ହବ ମୋତେ କହିବେ ମୁଁ ନିଶ୍ଚୟ ଆଣଙ୍କଖରେ ଥିବି।
କଥା ହଉ ଠିକ୍ ଅଛି।
ଆପଣ ଟିକିେ ହାଇଟା କମ୍ ମାରନ୍ତୁ ହାଇ କାହିଁ ଏତେ ମାରୁଛନ୍ତି ଆପଣ?
ହଁ ନିଦ ଲାଗିଲାଣି ତେଣୁ ହାଇ ଟିକେ ଆସିଗଲା।
ହଁ ଏବେ ତ ଆପଣଙ୍କୁ ଆଉ ସାତଶହର ଅପେକ୍ଷା କରିବାକୁ ପଡ଼ିବ ସାତଶହ ପରେ ହିଁ ଆପଣ ଯାଇକି ଶୋଇପାରିବେ। ସାତଥର ନୁ ମାତ୍ର ଆଉ ଦୁଇ ତିନିଥର।
ଓହୋ ଆଛା ଆଛା ମୁଁ ଭାବିଲି ମୁଁ ଧୋନିର ପଙ୍ଖା ବୋଲି ଆପଣ ମୋତେ ସାତ ଥର ବୋଲି କହୁଛନ୍ତି କଲ୍ କରିବେ
ହଁ ହଁ ଆପଣ ତ ଫୁଟବଲ ପସନ୍ଦ ଥିବ ବହୁତ ନା ଆପଣ ବହୁତ ଖେଳୁଥିଲେ ଛୋଟ ଛୋଟବେଳେ ବହୁତ ସାରା ଆପଣଙ୍କୁ ମେଡ଼ାଲ ମିଳିଛି ମଧ୍ୟ ମୁଁ ଶୁଣିବାକୁ ପାଇଥିଲି?
ନିଶ୍ଚୟ ନିଶ୍ଚୟ ମୁଁ ଫୁଟବଲ୍ ତ ଖେଳୁଥିଲି କିନ୍ତୁ ମୋତେ ଏତେ ଭଲସେ ଆସେନି। ମୁଁ ତା ଠାରୁ ଅପେକ୍ଷା ମୁଁ ଭଲସେ ଖେଳେ କଣ କହିଲେ ବ୍ୟାଡ୍ ମିଣ୍ଟନ।
ହୁଁ ମୁଁ ତ ଜାଣିନି ଏତେ ବିଷୟରେ କାହିଁକ ନା ମୁଁ ତ ସାଇ ଇଣ୍ଟରନେସ୍ନାଲରେ ପଢ଼ୁଥିଲି ତ ଆମର ଛୋଟ ମୋଟ ଖେଳ ହୁଏ ନାହିଁ ଆମର ସବୁ ବଡ଼ ବଡ଼ ଖେଳ ହୁଏ ତାପ ଜାଣିଥିବେ ଆପଣ? ହାଲୋ।
ହଁ ମୁଁ ଜାଣିନି ସେସବୁ ଆପଣଙ୍କର ଖେଳ ହୁଏ କି ନ ହୁଏ।
ନାଇଁ ଆମର ସେ ଛୋଟ ମୋଟ ଖେଳ ହୁଏନି ଆପଣ କଣ ସେ ଛୋଟ ମୋଟ କେଉଠୁ ଆପଣ ପଡ଼ିିଥିବେ କେଜାଣି ମୁଁ ଜାଣିନି ତ ନାହିଁ ଏତେ ଛୋଟ ମୋଟ ଜିନିଷ ମୋ ମନେ ରହେନି। ମୁଁ ତ ସାଇ ଇନ୍ଟରେଷ୍ଟ ପଢ଼ିଥିବ ଏବେ ଆସିଲି ତ ଆଉ ଏବେ ଆଗକୁ ବି ତ ପଢି ବୋଲି ଭାବୁଛି। ସେଣ୍ଟ ଜୋସେରିରେ ପଡ଼ିବି ବୋଲି ଭାବୁଚି ଦେଖାଯାଉ କଣ ହେଉଚି।
ଆଛା ଆଛା ଆଉ କିନ୍ତୁ ଆପଣ ଯେଉଁ କହିଲେ ଯେଉଁ ଖେଳିବା କଥା ମନେ ପଡ଼ିଲା ମୋର ଗୋଟେ କଥା।
ହ ନାଇଁ ଆପଣ କୁହନ୍ତୁନି କୁହନ୍ତୁନି ଆପଣ ଆପଣ ସେ ସବୁ ବିଷୟ କିଛି କୁହନ୍ତୁନି।
ଆଛା ଆଛା ମୁଁ ପୁଣି କହିଲେ ବିବାଦ ହେଇଯିବ ସେଥିପାଇଁ ପୁଣି ମନା କରିଦେଲେ ଆଗୁଆ।
ନାଇଁ ବାବୁ ଆପଣଙ୍କ ସ୍କୁଲକୁ ମୁଁ ଥରେ ଦିଥର ଯାଇଥିଲି ଥୋଡିନା ତାମାନେେ ଆପଣ ସ୍କୁଲରେ ମୁଁ ହେଇଗଲି ମୁଁ ସାଇ ଇଣ୍ଟରନ୍ୟାସନାଲରେ ପଢ଼ୁଥିଲି ଏବେ ଆଗକୁ ବି ସେଇଠି ହିଁ ପଢିବି।
ହଁ ସାଇ ଇଣ୍ଟରନ୍ୟାସନାଲ୍ ମୋର ମନେ ପଡ଼ିଲା ଆପଣଙ୍କର ଯେଉଁ ମାନେ କଣ ତାକୁ କୁହନ୍ତି ଯେଉଁ ପ୍ରିନ୍ସିପାଲ ଯିଏ କୁହନ୍ତି ସେ ମତେ ଦେଖା ହେଇଥିଲେ ମାନେ ଭବାନୀ ବାବୁ ଦେଖା ହେଇଥିଲେ।
ହଁ ଅଛି ତାଙ୍କ କଣ ଲାମ୍ବରଗିନି ଯାଉଥିବେ ଆପଣ ଦେଖିଥିବେ।
ନିଶ୍ଚୟ ନିଶ୍ଚୟ ଲାମ୍ବରଗିନି କଣ ମୁଁ ତ ଏବେ ଦେଖଥିଲି। ସେ ଗୋଟେ ନୂଆ ଜାଗା ମଧ୍ୟ କିଣିଛନ୍ତି ତା ପଡ଼ିଆରେ ପୋଖରୀ ମଧ୍ୟ କରି ହେଠାରେ ମାଛ ଖେଳାଉଛ
ହଁ ମାଛ ଖେଳିବନି ତ ଆଉ କଣ କରିବେ ପିଲାଙ୍କ ସହିତ ବହୁତ ଭଲ ଖେଳା ଶିଖେଇ ଦେଲେ ନା ଏବେ ମାଛ କେଳଉଛନ୍ତି ଆଉ।
ନିଶ୍ଚୟ ନିଶ୍ଚୟ ଏବଂ ତାଙ୍କ ସହ ତାଙ୍କ ଡାହାଣ ହାତ ତ୍ରିଲୋଚନ ଗୁରୁଜୀ ଏବଂ ବାମ ହାତ ସସ୍ମିତା ଗୁରୁମା ମଧ୍ୟ ବହୁତ ଭଲ ହୋଇଗଲେଣି ବୋଲି କଣ ମୁଁ ଶୁଣିବାକୁ ପାଉଛି?
ଆଜ୍ଞା ଆଉ ମୁଁ କଣ ଶୁଣିଛି କଣ କହିଲ, ସିଏ ସ୍କୁଲ୍ ରେ ଏସି ଲଗେଇ ସାରିଲେଣି ବୋଲି।
ଓହୋ ସ୍କୁଲରେ ଏ ସି ଲଗେଇ ସାଇଲାଣି ଓହୋ ସ୍କୁଲରେ ଏ ସି ଲଗେଇ ସାଇଲାଣି ସେଥିପାଇଁ ବିଶ୍ଵାଦତ ଗୁରୁଜି ଆମର ଥଣ୍ଡା ଟିକେ ତାଙ୍କୁ ବେଶୀ ତେଣୁ ସେ ସ୍କୁଲ ଛାଡ଼ି ଦେଇଚନ୍ତି ସେଇଥିପାଇଁ ବୋଧେ ହୁଏ ଆଉ।
ହଁ ହେଇଥିବ ମୁଁ ତ ଏତେ ବି ଜାଣିନି ସ୍କୁଲ ବିଷୟରେ ଆପଣ ଜାଣିଥିବେ ହଁ ମୋ ଭଏସଟା ଆପଣଙ୍କୁ କ୍ଲିୟର ଆସୁଚି ତ ନା କମ୍ ଆସୁଚି?
ହଁ ହଁ ଠିକ୍ ଠାକ୍ ଚାଲୁଚି କାରଣ ଯେହେତୁ ମୁଁ ହେଡ଼ଫୋନ ଲଗେଇଚି ତ ଠିକ୍ ଠାକ୍ ହି ଚାଉଳିବାର ଜଣାପଡ଼ୁଚି।
ନା ଆପଣଙ୍କ ତ ଠିକ୍ ଠାକ୍ ଚାଲିଚି ନା ପୁଣି ପରେ ଭୁଲ ଭାଲ ହେଇଯିବ ନା।
ନା ନା ଠିକ୍ ଠାକ୍ ଅଛି କିଛି ଅସୁବିଧା ହବ ନାହିଁ।
ଯାହା ହଉ ଠିକ୍ ଅଛି ମୁଁ ତ ଏବେ ମୂତ୍ର ବିସର୍ଜନ କରୁଚି ଆପଣ କଣ କରୁଚନ୍ତି ଆପଣ ଆଜି ଆସ ନାହାନ୍ତି ମୂତ୍ର ବିସର୍ଜନଆପଣ ବି କରିଦେବେ।
ନା ନା ମୁଁ ମିଶିକି ସେ ସବୁ କରେନି ମତେ ସେ ସବୁ ଭଲ ଲାଗେନି କାରଣ ଏବେ ଲୋକମାନେ ଆଜିକାଲି ଯାହା ଯୁଗ ହେଲାନି ଆପଣ ଜାଣିଥିବେ ଖାଲି ମୂତ୍ର ବିସର୍ଜନ ନାଁରେ କହି କଣ ନାଇଁ କଣ କରିଦେବେ
ହଁ କିନ୍ତୁ ଆପଣ ମୋ ଉପରେ ତ ଭରସା କରିପାରିବେନା
ନିଶ୍ଚୟ ନିଶ୍ଚୟ କିନ୍ତୁ ଭରସା ଆଉ କାହା ଉପରେ କରିବି ଆପଣ ନିଜେ କହୁନାହାନ୍ତି ଯଦି ମୁଁ ନଇଁଲାବେଳେ ଯଦି କିଏ କିଛି କଁ କରିଦେଇପାରନ୍ତି ମୋର କାହା ଉପରେ ଭରସା ପାଉନାହିଁ ବା।
ଛାଡ ଆପଣଙ୍କୁ ମୁଁ କଣ କହିବି ଏତେ ଅବିଶ୍ଵାସୀ ଲୋକ ଯଦି ମୋ ସାଙ୍ଗ ହେବେ ମୁଁ କଣ ଆପଣଙ୍କୁ ଜଣେଇବି।
ଅବିଶ୍ୱାସ ସିଏ ମଧ୍ୟ କରିଥିଲେ ଆପଣ ତାଙ୍କ ଉପରେ ମଧ୍ୟ ଭରସା କରିଥିଲେ।
ଦେଖନ୍ତୁ ସେ ଯିଏ ଥିଲା ଏବେ ଆମେ ଜାଣିଚନ୍ତି କି ଯଦି ସିଏ ଆଉ କାହା ସହିତ ଥାଇପାରିବ ମୁଁ କଣ କିଛି ଜାଣିଛି। କି ତ ମୁଁ ଏବେ ଭଗବାନଙ୍କ ପାଖକୁ ପାଉଛି। ଭଗବାନ ଯାହା ମୋତେ ଦେଇଚନ୍ତି ମୁଁ ଖୁସିରେ ଅଛି ମତେ ଆପଣଙ୍କ ଭଳି ବନ୍ଧୁ ଦେଇଚନ୍ତି ମୁଁ ଯେ ତି ଭର ଯଦି ମୋ ଉପରେ ଭରସା କରିଚନ୍ତି ଫ୍ୟାମିଲି ଲୋକ ମୋର ଯେହେତୁ ମୁଁ ଭରସା ତ ରଖୁନି କିନ୍ତୁ ତାଙ୍କ ତ ଭରସା ଭାଙ୍ଗିନି ନା ସେମାନେ ତ ଜାଣିନାହାନ୍ତି ଏପର୍ଯ୍ୟନ୍ତ ତ ଯାହା ଦେଇଚନ୍ତି ଭଗବାନଙ୍କ ପାଇଁ ପାଇଚି ମୋର ବିଜେପି କଲେଜ ବି ହେଲା ଭଗବାନଙ୍କ ପାଇଁ, ମୁଁ ଆପଣ ସହ ବନ୍ଧୁତା ହେଲା ବି ଭଗବାନଙ୍କ ପାଇଁ ମୁଁ ପାଢ଼ିଟ୍ୟୁଟରାଲ୍ ରେ ପଢ଼ିଲି ବି ଭଗବାନଙ୍କ ପାଇଁ ତ ଆଗକୁ ଯାହା ହବ ଭଗ ଭଗବାନ ହିଁ ମୋର କରିବେ ମୁଁ କେବେ ଭଗବାନଙ୍କର ପ୍ରାଣୀ।
ନିଶ୍ଚୟ ନିଶ୍ଚୟ ସାଇ ଇଣ୍ଟରନ୍ୟାସନାଲ୍ ପଢ଼ିଲେ ମଧ୍ୟ ଭଗବାନଙ୍କ ପାଇଁ କିଟ୍ ମଧ୍ୟରେ କିଟ୍ ରେ ପଢ଼ିବେନି ଭଗବାନଙ୍କ ପାଇଁ।
ଆଜ୍ଞା ଭଗବାନ ଚାହିଁଲେ ମୁଁ କିଟ୍ ରେ ପଢ଼ିବି ଭଗବାନ ଟେନ୍ଥ ମୁଁ ଶୀ ସରସ୍ଵତୀ ସାଇ ବିଣା ମଣି ଜ୍ଞାନ ମନ୍ଦିରରେ ମୁଁ ବିଟେକ୍ ସି ଏ ସି କରିବି।
ଓହୋ ସାଇବିଣାପାଣି ଜ୍ଞାନ ମନ୍ଦିର ରେ କଣ ବିଟେକ୍ ସି ଏ ସି ବୋଧେ ପଢା ହେଲାଣି କେବେଠାରୁ ବୋଧେ ମୁଁ ହୁଏତ ଜାଣି ନଥିବି।
ପଟାଲ ଜାଣିନାହାନ୍ତି କି ସାଇ ସେଇଠି ଆମର ବିଟେକ୍ ପଢ଼ା ହେଉଚି ବୋଲି?
ନା ଜାଣିନି ତେବେ ସେଇଥିପାଇଁ ବୋଧେ ନୂଆ ନୂଆ ପଢ଼ା ହେଉଥିବ ବୋଧେ।
ଆଜ୍ଞା ଆଜ୍ଞା ସେଠି ଆପଣ ଯଦି ବିଟେକ୍ ପାଇଁ ନୂଆ ଖୋଲା ହୋଇଚି ଯଦି ବିଟେକ୍ ପିଲାଙ୍କୁ ସେଠି ବିଟେକ୍ ପଢ଼ା ହେଉଚି।
ମୁଁ କିନ୍ତୁ ଦେଖୁଥିଲି କି ଆମର ଯଉ ମାନେ କଣ କହିଲେ ଏ ଯଉ ସାଇ ବିଣା ପାଣି ଜ୍ଞାନ ମନ୍ଦିର ପାଖରେ ଗୋଟେ ଭଲ ପଡ଼ିଆଟେ ଅଛି ଜୋଉଠାରେ କି ଏବେ କଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ କରାଯାଉଛି ପିଲାମାନଙ୍କ ପାଇଁ। ଆଉ ତା ସହିତ ଫୁଟବଲ୍ ମଧ୍ୟ ଟୁର୍ଣ୍ଣାମେଣ୍ଟ କରାଯାଉଛି।
ହଁ ହେଇଥିବ ମୁଁ ତ ଜାଣିନି ଏବେ ଛାଡ ଆପଣ ବି ଭଗବାନଙ୍କ ଉପରେ ଭରସା କରନ୍ତୁ ଦେଖ ଆପଣଙ୍କ ବି ଭଗବାନ ଭଲ ଭଲ କରିଦେବେ। ଆପଣ ଚିହ୍ନିପାଇଲେନି ବୋଧେ ଭଗବାନ ସବୁବେଳେ ଆପଣ ପାଖରେ ହିଁ ରହୁଚନ୍ତି ଏବେ ବି ଆପଣଙ୍କୁ କିଏ ଜାଣିକି କଲ୍ ରେ କଥାହଉଥିବେ ଆପଣଙ୍କ ସହିତ
ନିଶ୍ଚୟଂ ନିଶ୍ଚୟଂ ଆପଣ ନିଜେ ଦେଖୁନାହାନ୍ତି ସ୍ନାନ ପୂର୍ଣ୍ଣିମା ଗଲା ଏବଂ ମତେ ଜର ହେଇଗଲା। ଆଉ ମୁଁ କଣ ପ୍ରମାଣ ଦେବି।
ଆପଣ ଜାଣିଚନ୍ତି ଗୋଟେ ରାକ୍ଷାସର ଜନ୍ମ ହୋଇଥିଲା ହେଇ ଯୋଉ ଜୁଲାଇ ମାସରେ ଆପଣଙ୍କୁ ବି ତ ଜନ୍ମ ସେଇ ବାର ରେ ପଡୁଚି ନା।
ଜୁଲାଇ ମାସରେ ରାକ୍ଷସ
ଆଜ୍ଞା ହିଡିମ୍ବା।
ନା ନା ହିଡିମ୍ବା?
ଆଜ୍ଞା ହିଡ଼ିମ୍ବାଙ୍କ ଜନ୍ମ ହେଇଥିଲା।
ଓହୋ ଏମିତି କଥା କି ତେବେ ତ ମୁଁ ଜାଣିନି କିନ୍ତୁ ଆପଣ ନିଜେ ମଧ୍ୟ ଜାଣିଥିବେ ହିଡିମ୍ବା ବିଷୟରେ କି ହିଡିମ୍ବା ରାକ୍ଷା ରାକ୍ଷାସୀ ହେଲେ ମଧ୍ୟ ସେ କେତେ ଭଲ ରାକ୍ଷସୀ ଟି ଥିଲା ତେଣୁ ରାକ୍ଷସୀ ହେବା ଖରାପ କଥା ନୁହେଁ ରାକ୍ଷସ ହୋଇ ମଧ୍ୟ ଯଦି ତମେ ଭଲ କାମ କରୁଛ ତେବେ ତମେ ଭଲ ରାକ୍ଷ କ୍ଷସ ବୋଲି ଗଣାଯାଇ ପାରିବ
କିନ୍ତୁ ଆପଣ କେବେ ଭଲ ହୋଇପାରିବେନି ତ ଆପଣ ତାକୁ କ୍ଲିୟର୍ ଅଲ୍ କରନ୍ତୁ ନାହିଁ।
ଆଚ୍ଛା ଆଚ୍ଛା କିନ୍ତୁ ଏଇଟା ମୋର ଅପମାନଜନକ ହୋଇପାରେ?
ଚଳିବ
ଏଇଟା ଆପଣଙ୍କର ଚଳିବ ମୁଁ ତ କହୁ ମୁଁ ତ ଆପଣଙ୍କୁ କହୁଚି କଟିଯାଉ
କଟିଗଲେ ବି ମୁଁ ନିଜପାଇଁ ନିଜେ ହିଁ ଦେଇଦେଇଯିବି ଆଉ କିଛି ଅସୁବିଧା ଆପଣଙ୍କର? ମୁଁ ତ ଜାଣିଚନ୍ତି ଆଉ।
ଉଁ ନା ନା।
ହଁ ବିଲକୁଲ୍ ହଁ ମୁଁ ଏବେ ୟାର ନମ୍ବରଟାରେ କାଢ଼ିକି ବାହାର କରିବି ଦେନ୍ ଦେଖିବି ଆପଣ ମୁଁ କଣ କରିବି।
କୋଉ ନମ୍ବର କାଢ଼ିବେ?
ଆପଣ ଜଣିନାହାନ୍ତି ବୋଧେ
ନା ଜାଣିନି ଜନୌନାହାନ୍ତି ଟିକେ।
ଏବେ ଚିହ୍ନନ୍ତୁ ମତେ ଆଉ କେତେ ସମୟ ଲାଗିବ ଆପଣ ମତେ ଚିହ୍ନିବା ପାଇଁ?
ଓହୋ ଆପଣ ନିଜକୁ ଭଗବାନ ବୋଲି କୋହୁଛନ୍ତି।
ନାଇଁ ତ ମୁଁ କଣ କିଛି କହିଚି ସେଇ ଭଳିଆ କିଛି?
କେଜାଣି କଣ ହୋଇଥିବ ଆପଣ ଜାଣିଥିବେ।
ହୋଉ ଯାଆନ୍ତୁ ଆପଣ ଆପଣ ନିଜଙ୍କ ସ୍ତ୍ରୀ କୋଳରେ ଶୋଇବେ ମୁଁ ଯାଉଛି। ଏକଲା ଶୋଇବି ମୋର କଣ ଭାଗ୍ୟରେ ଅଛି ସେ ସୁଖ।
ଠିକ୍ ଅଛି ଠିକ୍ ଅଛି।
ଆଜ୍ଞା।